ହ୍ୟାଲୋ, ହଁ ସୁଭିଲା।
ହଁ ହଁ ଶୁବିଲା। ନା ହଜିିନି ହଜିନି କୁହ।
କଣ କହିଲ ଯୋଉ ସେତେବେଳେ କ କହିଲ ଏଇ ରଜ ପାଇଁ କହୁନଥିଲି ଟିକେ ରେ ଟାଇମ୍ ହଉ ନଥିଲା।
ଓହୋ ଆମର ତାପରେ ଏପଟରେ ଶୁଣୁନ ନେ ଟେ ୱର୍କ ଇସ୍ୟୁ ହଉଚି ଦି ଦିନି ତିନି ଦିନି ହେଲାଣି ନେ ନେଟୱାର୍କ ଇସ୍ୟୁ ହଉଚି ଆମର ଆପ୍ ରେ।
ହଁ, ନେଟୱାର୍କ ଠିକ ଠାକ୍ ଅଛି କିନ୍ତୁ ଟିକେ ଟାଇମ ହଉନି ଧର ହଁ ସେଟା ତ ସମସ୍ତଙ୍କର ବି ହଉଚି।
ଆପ ରେ ହଉଛି ବୋଲି ସେଥିପାଇଁ କି କଲ କରିବାକୁ ସବୁ ଡରୁଚନ୍ତି।
ହଁ ସେଗୁଡା ସବୁ ଇଏ ହେଇଯାଉଚି ଆଉ।
ଆଉ କଣ କରୁଥିଲ କଣ?
ନାଇଁ ଗୋଟେ ବ୍ଲାଉଜ ସିଲେଇ କରିୁଥିଲି ବଲା ଏଇ ଆଜି ସନ୍ଧ୍ୟାବେଳେ ସିଏ ନେବେ ତ। ସେଟା ସରିଲା କମ୍ପ୍ଲିଟ ହେଲା ତାପରେ ମୁଁ କହିଲି ଦେଖିବା ଏବେ ଟିକେ କଥା ହେଇଯିବା। ଟିକେ ସନ୍ଧ୍ୟା ପର୍ଯ୍ୟନ୍ତ ଟିକେ କଥା ହେଇଯିବା ଆଉ।
ହଉ ହଉ ମୁଁ ବି ଦେଇଦେବି ମୋ ବ୍ଲାଉଜ୍ ବନେଆକୁ।
ହଁ ହଁ ହଁ ନିଶ୍ଚିନ୍ତ। ଏଇଥିରେ ପୁରା ମାନେ କଣ କହିଲ କଥା ଫୋନରେ ଆଉ ଟାଇମ ଦେଇ ହଉନି। ତୁ ଯଦି ସିଆଡେ କାମ କରିବୁ ନା ଏଟାରେ କାମ କରିବୁ, ରଜରେ ତ ରଜ ଯାଇକି ଦି ଦେ ପୁରା ରଜ ପର୍ଯ୍ୟନ୍ତ ବି କାମ, ଆଉ ଫୋନ ବି ଧରି ହଉନି।
ହଁ, ହଉ ତାହେଲେ ମୁଁ ମୋର ବ୍ଲାଉଜ ଏଥର ଦେଇଦେବି ସବୁ ବନେଆକୁ।
ହଁ, ହଁ ତମ ବାହାଘର ପର୍ଯ୍ୟନ୍ତ ଫ୍ରି। ଯେତେବେଳେ ବାହା ନ ହେଇଥିବ ଆଉ, ସେ ପଯ୍ୟନ୍ତ ପୁରା ଫ୍ରି ଆଉ। ଆଉ କଣ କରୁଥିଲ ଏଇନା?
ଉଁ ଏ ଏଇଠି ବସିଥିଲି ବାହାରେ।
ଅ ଖିଆ ପିଇଆ କଣ ହେଲାଣି?
ଆଁ।
ଖିଆ ପିଆ କଣ ହେଲାଣି ସବୁ?
ଖାଇନୁ?
ଆଉ ଉପାସେ ଅଛ? ହବିଷ କରୁଛ?
ଭାତ ଖାଇଥିଲି ଦିନେରେ।
ହଁ, ହଁ।
ଦିନରେ ଭାତ ଖାଇଥିଲା, ଏବେ ଆଉ କଣ ଖାଇଲି?
ହଁ ଏଇନା ପାଗ କେମିତି ଅଛି?
ପାଗ ହେଇନା ଆମର ଖରା ତ ଯେମିତି ହବା କଥା ହଉନି, କିନ୍ତୁ ଢାଙ୍କିକି ରଖିଛି ଆଉ ରଜ ପାଗ।
ହଁ ସେଇ ଆଉ ରଜ ଗଲା ପାଗ ଦେଲାନି। କଣ କହିଲ ଠିକ ବର୍ଷା ହେଲା କାମ କିଛି ହେଲାନି। ଆଉ ଆମେ ଫାଷ୍ଟ ଦିନ ସବୁ ଆସି ଥିଲେ ସାଙ୍ଗମାନେ ବୁଲିବା ପାଇଁ ଠିକ ବାହାରୁଛୁ ଅ ଜଣଙ୍କ ଘରେ ବସିଛୁ ବର୍ଷା ହେଲା। ଆଉ ବୁଲିବୁ କଣ ତାପରେ ଘ ଆଉ ବୁଲିବୁ କଣ ଚୁପକିନା ପୁଣି ମୁଁ ମୋ ପାଇଁ ଲେଟ ହେଲା। ମୁଁ ସିଲେଇ କରୁଥିଲି ମୁଁ କହିଲି ଟିକେ ଲେଟ ଅଟରେ ଯିବା ତିନଟା ସାଢେ଼ ତିନିଟା ବେଳକୁ ଆଉ ମୋର ସିଲେଇ କାମ ସାରିକି ଯେତିକି ସେଦିନର ରଖିକି ତାପରେ ଗଲି। ଗଲା ବେଳକୁ ଠିକ ଜଣ ଘରେ ଆଗୁ ଜଣ ସାଙ୍ଗ ଘରେ ବସିଛି ସରିଲା ବର୍ଷା ହେଲା। ଆ ତାପରେ ଚୁପକିନା ଘରକୁ ସମସ୍ତେ ପଳେଇ ଆସିଲୁ। ଆଉ ତା ପରଦିନ ଯାଇକି ମଝି ଦିନ ଟା ରେ ବୁଲିଛୁ। ଆଉ ଲାଷ୍ଟ ଦିନ ତ ସରିଲା ଆଉ। ଯାଇ ହେଲାନି ଆଉ କୁଆଡେ ସବୁ ବୁଲିଥିଲ ରଜରେ?
ରଜରେ କହିଲି ତ ରଜ ମହୋତ୍ସବ ଯାଇଥିଲୁ ଆଉ।
ହଁ। ଆଉ ଫଟୋ କେତେଟା ଉଠେଇଛ? ଶହେ।
ଦି ହଜାରେ।
ହେ, ହେ, ସେଇଆ ହେଲା କଥା କେବଳ ଫଟୋ ଉଠେଇବାଟା ଇଏ।
ଆମର ମେନ୍। ମୁଁ ଶାଢୀ ଗୋଟେ ଦିନ ପିନ୍ଧିଥିଲି ଆଉ ଫଟୋଟା ଉଠେଇବିନି।
ହଁ ସେଇଆ ବା। ମୁଁ ଭାବିଥିଲି ଏଥର ଗୋଟେ ରଜରେ ଗୋଟେ ଦିନ ଶାଢୀ ପିନ୍ଧିବା ପାଇଁ। କେବଳ ଏ ମେସିନ ପାଇଁ ଶାଢୀ ବି ପିନ୍ଧି ହେଲାନି। ଇଆଡେ ତ ଟାଇମ୍ ଦେଇ ହଉନି। ଏମିତିରେ ଯୋଉ ଅଧଘଣ୍ଟେ ହେଲା ଡ୍ରେସ ଟା ଗଳେଇଦେ ଦେଟିକେ ବୁଲି ଆସେ। ଆଉ ଗୋଟେ ଗୋଟେ ଦିନ ପଳେଇଲା ମେଳା ବୁଲିବାରେ, ଲାଷ୍ଟ ଦିନ ଟା ମେଳା ବୁଲିବାରେ। ଆଉ
ତମେ ବି ତାହେଲେ ମେଳା ବୁଲି ଆଇଚ?
ହଁ ମେଳା ବା ସେ ପାଖରେ, ମାନେ ମାଉସୀ ଘର ପାଖରେ ସେଟା ମେଳାଟା ହଉଥିଲା। ଆଉ ମାଉସୀ ପୁଅ ଆସିଥିଲା ନେଇକି ଗଲା। ସେଇ ମେଳା ଟା ଟିକେ ବୁଲିକି, ତାପ ସେ ପାଖରେ ଯ ସବୁ ଭଲ ସାଜସଜ ହେଇଥିଲା, ଖାଲି ଫଟୋ ଉଠେଇବା ପାଇଁ। ଆଉ ଯାଇକି ଖାଲି ଫଟୋ ବସି ମେଞ୍ଚେ ଖାଲି ଖିଚ୍ ଖିଚ୍।
ମୁଁ ବା ଦି ହଜାରେ ଫଟୋ ଉଠେଇ ଦେଇଛି।
ଏଁ ଆଉ ଗ୍ୟାଲେରୀ ଫୁଲ ଆଉ।
ମୋର ପାଞ୍ଚ ହଜାର ଫଟୋ କହୁଛି।
ଆ ହ୍ୟାଙ୍ଗ ହେଇଯିବ।
ହ୍ୟାଙ୍ଗ ହଉଛି, ମୁଁ କିଛି ଆପ ରଖିନି ଆପ୍ ମୋର କିଛି ନାହିଁ କେବଳ ଫଟୋ ଅଛି ମୋ ଫୋନ ରେ ‌।
ଆଉ ସେଇ ଆଉ ନହେଲେ ହ୍ୟାଙ୍ଗ ହେଇକି ଉଡିଯିବ ଆଉ।
ହୁଁ।
ଖାଲି ପୋଷ୍ଟ କରିବ ସୋସିଆଲ ମିଡିଆରେ। ଆଉ ଖାଲି ଷ୍ଟାଟସ୍ ଷ୍ଟୋରି ହଁ।
ଆଉ କଣ କରିବି, ଆଉ ଫଟୋ ର ରଖିହଉନି ଆଉ ଜାଗା ନାହିଁ ଫଟୋ ରଖିବା ପାଇଁ।
ହଁ, ନା ମୁଁ ଉଠେଇଲେ କଣ କଇଲ ଏଇ ଷ୍ଟୋରୀ ଫୋରି ଦେଇକି ତାର ଯୋଉଗୁରା ଏକ୍ଟ୍ରା ସବୁ ଫ ଅଛି ସେଗୁଡା ସବୁ ଡିଲେଟ୍ କରିଦେଇକି ଆଉ ଯଉରା ରଖିଦଉଛି ଆଉ। ଆ ଏତେ ରଖିଲେ ଗ୍ୟାଲେରୀ ଫୁଲ ହେଇଯିବ ଫୋନ ହ୍ୟାଙ୍ଗ ହବ। ଆ ସବୁ ଫଟୋଗୁରା ରଖିପାରିବୁକି?
ନା ସବୁ ଫଟୋ କଣ ରହିବ କେବେ? ଏ ଆର ବର୍ଷ ରଜର ଫଟୋ ଏବେ ବି ଆମେ ପାଇବୁନି।
ହଁ ନା ହଁ ସେଇଆ। ଆର ବର୍ଷ ଏରା ଖାଲି ଅଳ୍ପ ଦିନ ପାଇଁ ରଖିବା କଥା ତାପରେ ଫୁଣି ସରିଲା।
ଫୁଣି ନୂଆ ଫଟୋ ଆସିଲା।
ପୁଣି ନୁଆ ଫଟୋ ଆଉ
ମୋର କିନ୍ତୁ ଆର ବର୍ଷର ଫଟୋ ଅଛି।
ମୋର ଆଉ ଗୋଟେ ଫୋନ ଥିଲା ସେଇ ଫୋନଟାରେ ରହିଲା। ଯୋ ଫଟୋ ଗୁଡା ଫୋନ ଟା ଭାଙ୍ଗି ଯାଉଚି ଦିଟା ଫୋନ ଗଲାଣି ସେଇଟାରେ ଯଉ ଫଟୋଗୁଡ଼ା ରହୁଚି ରହୁଚି ସରିଲା।
ଆଉ ଏଇଟା ଏଇଥର ଏଇଟା ଯେତିକି ଫଟୋ ଅଛି ଅଳ୍ପ ଫଟୋ ଅଛି ଆଉ।
ହୁଁ
ମୋ ଫୋନ ଟା ଭାଙ୍ଗି ଯାଉଚି ବୋଲି ମୁଁ ଜାଣିିଚ ନାଁ କଉ ଭଳିଆ କଭର ପକେଇଚି?
ଫ୍ଲିପ୍ କଭର।
ହଁ ଦିଟା ଯେମିତି ଭାଙ୍ଗିଲା ତାପରେ ମୁଁ ଏଇଟା ଫ୍ଲିପ୍ କଭର ପକେଇଚି କହିଲ ଆଉ ଏତେ କେତେ ଫୋ ପଇସା ନାଇଁ ଏତେ ଟଙ୍କା ଦେଇକି ଫୋନ ଟା କିଣିବୁ। ସେ ଫୁଣି ପଡୁ ପଡୁକା ଖାଲି ଫାଟିକି ଯାଉଚି ଆଉ କେତେଥର କହୁନ ହେଇଟା ପ ହଁ ଡିସପ୍ଲେ ଟା ପକେଇବୁ ଥରେ ଦିଥର ପକେଇବୁ ଗୋଟେ ଫୋନରେ ଆ କେତେ ଥର ପକେଇବୁ? ତାପରେ ତାପରେ ପକେଇବ ନହେଲେ ମାସ ଦି ମାସେ ପରେ ପୁଣି ହ୍ୟାଙ୍ଗ ହବ ସରଲା।
ହଁ।
ଆ ସେଇଥିପାଇଁ ଏଇଟା ମୁଁ କହିଲି ଯାହା ହଉ ସେ ଷ୍ଟାଇଲ କମି ଯାଉ ପଛେ କିନ୍ତୁ ଫ୍ଲିିକଭରଟା ଥାଉ।
ନା ନା ବାହାରକୁ ଗଲା ବେଳେ ଟିକେ ଷ୍ଟାଇଲ ମାରିଦବ ଆଇଲେ ପୁଣି ଫ୍ଲିପ୍ କଭର।
ତାପରେ କୋଉ ଆଉ କହୁନ କେତେ ତ ହେଇଟା ମନେ ପଡିବ କି କି କଭର ଚେଞ୍ଜ କର କି କିଛି ଗୋଟେ କର। ଆ ଦେଖ କଉଟା ଅଛି ହଁ ତୁ ସଜବାଜ ହବୁ ବାହାରିବୁ ଏଇଟା ନା ଆଉ ତୁ ଏଇଟା କଭର ଚେଞ୍ଜ କରିବୁ। ସେଇଥିପାଇଁ ଏଇଟା ଟିକେ ଅଧିକ ଦିନି ଏଇଟାରେ ମାନେ କାଇଁ କିଛି ଏପର୍ଯ୍ୟନ୍ତ ହଉନି ଠିକ୍
ନା ନା କିଛି ନାଇଁ ମୋର ନୁହେଁ ମୁଁ ସତ କଥା କହୁଚି ମୁଁ ଯଉ ଦିନ କା କାଚ ପକେଇକି ଆଉଚି ତା ପରଦିନ ଭାଙ୍ଗି ଦଉଚି କାଚଟାକୁ ମୁଁ କାଚ ଜମା ସେଇ ଦିନ ନହଲେ ଆସିଲେ ପଡି ଯାଉଚି ଭାଙ୍ଗି ଯାଉଚି ମୋର ଚୁନା ହେଇଯାଉଚି।
ହେରା ବା ପଡିବ ହଁ। ସେରା ଥରେ ପଡିଲା ମାନେ ଟିକେ ଯଦି ଫାଟିଲା ତାପରେ ତାପରେ ପୁଣି ସେଇଠୁ ଫାଟିବ।
ଆଉ ମୋର ବା ଭଙ୍ଗା କାଚ ଧରି ବୁଲୁଚି ମୁଁ ନୂଆ କା ତ ପକଉନି ମୁଁ କହିଲି ସେ ତ ଭାଙ୍ଗି ଯାଉଚି ମୁଁ କାଇଁ ପକେଇବାକୁ ଯିବି ସେ ଭଙ୍ଗା କାଚ ଥାଉ।
ସେ ଯଦି ଟିକେ ଫାଟିଲା ପୁଣି ତାପରେ ତାପରେ ଫାଟିବ ହେଟା।
ସେ ଭଙ୍ଗା କାଚ ଥାଉ।
ହଁ ସେଇୟା ଟିକେ ଖାଲି କ୍ୟାମେରା ଟା ସଫା ଥିନେ ହେଲା ଗୋ
ସେୟା କ୍ୟାମେରାରେ ଗୋରା ଦେଖା ଗଲେ ଗଲା।
ହଁ। କ୍ୟାମେରା ଟା ପରିଷ୍କାର ଥିଲେ ସରିଲା ସବୁ ଠିକ୍ ଠାକ୍ ଦେଖା ହବ ଆଉ ସେଇ କାଚ ଫାଟୁ ଥାଉ। କଁ ବୁଝିବ?
ମୋର ବା କାଚ ପୁରା ମଝିରୁ ଫାଳ ହେଇଯାଇଚି।
ହ ମ ସେଇଆ ମଝିରୁ ଫାଳ ଚାଲୁନେ ଗଲା ଯେତେବେଳେ ନ ଚାଲିବ ହେତେଳେ ପୁଣି ନୁଆ ପଡିବ।
ହଁ ନୁଁ ଫାଳ ହେଇଯାଇଚି ପୁରା।
ଆଉ ମହୋତ୍ସବରେ ଯାଇଥିଲ କଣ ସବୁ ମହୋତ୍ସବରେ ଦେଖିଲ?
ଆମେ ତ ସେଇ ମଜା ମସ୍ତି ସବୁ କଲୁ ଦୋଳି ଫୋଳି ଖେଳିଲୁ ଦୋଳିିଗୁରା ସବୁ ବହୁତ ବହୁତ ଦୂର ଯାଏ ଯାଉଥୁଲା।
ଏଇ ଯୋଉ ଚକିରି ଦୋଳି ଖେଳ ନା?
ହଁ ଚକିରୀ ଦୋଳି ଚକିରି ଦୋଳିରେ ଏତେ ଜୋରେ ଖେଳିଚି ମୋ ହାତ ଦରଜ ହେଇଯାଇଚି।
ଆମର ଏଇଠି ଚାକିରି ଦୋଳି ପଡିଥିଲା ଯେହେରା ମୁଁ ଖେଳନି ଏତେ ଦୂରରେ ଯୋଉ ଓପୁରୁ ଆସିକି ତଳୁ ଖସିବ ଯେ ଛାତି ଫାତି କଣ ହେଇଯିବ ସେ ପୁଣି ଆଉ ରଖେଇବେନେହିଁ। ସେରି ସୋଇଥିପାଇ ମୁଁ ଖେଳିନି ପାଖରେ ପଡି ଥିଲା ଦିଟା ଗୋଟେଛୋଟ ଜାଗରେ।
ନା ନା ଆମର ଏଠି ପଇସା ଦିଆଦୋଳେ କିଛି ପଡୁନଥିଲା।
ଏରା ମାଗେଣା। ମାଗେଣା ମାନେ ଯିଏ ଖେଳିବ କିନ୍ତୁ ଲାଇନ୍ ରେ ରହିବାକୁ ପଡିବ ନା। ସେ ଯୋଉ ଲମ୍ବା ଲାଇନ୍ ଛିଡା ହେଇଥିବୁ।
ଚକିରି ମାନେ ସେମିତି ଚକିରି ନୁହେଁ ଗୋଟେ ଖୁଣ୍ଟି ପୋତା ହେଇଥିଲା।
ଓ ସେଇଟା ହେଲା ହଁ ସେଇଟା ଖାଇଦଳି ସେଇଟା।
ଏ।
ସେଇଟା ଖାଇଦୋଳି ଯୋଉ ଦିଟା ଖୁଣ୍ଟି ପୋତନ୍ତି ଯୋଉଦିଟା ଯଉ ଏମିତି ବୁଲେ ଯୋଉ। ଚାରି ଜଣ ବସିପାରିବେ ହଁ ମୁଁ ସେଇଟା ମୁଁ ସେଇଟା ଖେଳିଚି।
ସେଇଟା। ଏତେ ଜୋରେ ବୁଲେଇଲେ ହଇଲୁ ଲୁ ସେଟା ଲୁହାରେ ହେଇଚି ମୁଁ ତାକୁ ଧରିଚି
ଝ
ମୁଁ ସମ୍ଭାଳି ପାରୁନି ଗୋଟେ ମୋ ସାଇଡ୍ ରେ ଗୋଟେ ମୋଟି ଟେ ବସିଯାଇଚି ସିଏ ମୋ ଉପରେ ପୁରା ଆଉଜି ହେଇ ପଡ଼ୁଚି।
ଆ ସେ ହଁ ଏଠି ଏ ସବୁ କଣ ହେଲା ମାନେ ମେଳା ଟାଇପ୍ ର ହହୁଚି ଦିଟା ଜାଗାରେ ପାଖ ଘର ପାଖରେ। କିନ୍ତୁ ଏଠି ଲାଇନ୍ ରେ ସବୁ ଦୋଳି ମାନ ଛୁଆଙ୍କର ବି ମାଗଣା ସବୁ ଦୋଳି ଖେଳି ପାରିବୁ ମାଗଣା କିନ୍ତୁ ଲାଇନ୍ ରେ ଛିଡାହବାକୁ ପଡିବ। ଯେତେ ସମୟ ଯେ ଛିଡା ହେଇପାରିଲା ତାପରେ ଷ୍ଟାର୍ଟ ହବ ଆଉ।
ନାଇଁ ନାଇଁ ଭୋପାଲୋ। ସେ ଦୋଳିରେ ମୁଁ ଥରେ ବସିଚି ପୁରା ନାମ ନେଇଗଲି।
ତାପରେ ତଳକୁ ଠିକ୍ ଠାକେ ଦେଉ ନା। ଉପରକୁ ଯିଏ ଯେତେବେଳେ ଖସିବ ତଳକୁ ଯେତେବେଳେ ସେତେବେଳକୁ ଛାତି ପୁରା କଣ ହେଇଯିବ ଆଉ। ଆମର ଲାଷ୍ଟେ ରଜ ଦିନ୍ ଆମର କହେଲା ଜାଣିଛନ୍ତି। ଲାଷ୍ଟେରଜ ଦିିନ ଆମର ଗ ଆମ ଝିଅ ର ଓଠ ଫାଟିଗଲା। ଏଇ ଯୋଉ ଡଙ୍ଗା ଦୋଳି ଖେଳୁଥିଲା ସିଏ ଡଙ୍ଗା ଦୋଳି ଦି ଦିନଯାଙ୍କ ଖେଳି ଖେଳି ସେ ଯେଉ ତା ନ ଢିଲା ହେଇଗଲାଣି ତା ଯୋଉ ଦିଆ ହେଇଥିଲା ଯୋଉ ଗଛରେ ଯୋଉ ଆଉ ସେଠିକି ଲାଷ୍ଟ ଦିନ ଗଟା ବସିକି ବାହୁଚନ୍ତି ଗଳି ପଡ଼ିଲା ଆଉ ଜଣଙ୍କର ହାତ ଭାଙ୍ଗିଗଲା ଆଉ ୟା ଯୋଉ ଓଠଟା ପୁରା ଫା ଏମିତି ପୁରା ଫାଟି ଭିତର ଟା ବାହାର ଟା ପୁରା ଖଣ୍ଡିଆ ହେଇଯାଇଥିଲା। ପୁରା ତଳ ଏଇ ଯୋଉ ଓଠ ଟା ପୁରା ଫୁଲିକି ଏମିତି ଥିଲା। କମି କମି ବରଫ ଘଷି ଘଷି ତାର ଟିକେଏଇ କମିଇଲାଣି। ଆଉ ଯାହର ତ ହାତ ଭାଙ୍ଗିଚି ସେ ଯାଇଚି ଆଉ ରଜ ନିଶା ଏକାଥରେ ବାହାରି ଯାଇଚି ଆଉ।
ମୋ ହାତ ପୁରା ବିନ୍ଧା ବାଜିଚି ମୁଁ ସେ ଦୋଳିରେ ଦଉଚି ମୋ ସାଙ୍ଗ ର ମୋର। ଜାଣି ସୁଣିକି ସେ ଦୋଳିରେ ଯାଇକି ବସି ପଡୁଚୁ ଆମକୁ ଜୋରେ ଠେଲ।
ହୁଁ, ତାପରେ କଣ ନା ଯାହା ହେଉ ରଜ ଟା ବର୍ଷ ରେ ଥରେ ଆଉ ଏଇନା
ସେଇୟା ସେ ଲୁହା ଲୁହାଟା ଏଥିର ତ ଖସୁଛି ଆଉ ସିଲକି ସାର୍ଟ ଆମର ପୁଣି କଣ ସବୁ ତ ସିଲକି ସାଟେ ଆ ସିଏ ଖସି ଯାଉଛି ଆଉ। ଗୋଟେ ସ୍ତ୍ରୀ ଲୋକଟାର ଧାଉଁ କିନି ପଇଲା।
ଆ ହଁ ଏଗୁଟେ ଧରିକି ଭଲସେ ପୁରା ଯତ୍ନରେ ନ ଫେରିଲେ ହବ କି।
ତା ମଜା ଛାଡି ଯାଇଥିବ ପୁରା।
ହଁ ଆଉ ମଜା ଛାଡିଜିବନି ସେଇ ଥରେ ପଡିଥିବ ନା ଏ ନା। ଯାଇଥିବ ପୁଣି ଅଣ୍ଟା ବାହାରିବ କୋଉଠି ମଡି ମଡା ହେଇଥିବ ସେରା ପୁଣି ବାହାରିବ ସବୁ ପୁଣି ହବ।
ସେଇୟା ସ୍ତ୍ରୀ ଲୋକଟା ପୁଣି ସିଲକି ଲୁଗା ପିନ୍ଧିଚି ଆଉ ଗଲା ଆଉ। ଖସିଗଲା ତାର।
ସେଇପା ଏରା ଯତ୍ନରେ ନ ରଖିଲେ କଣ ହବ କି?
ନାଇଁ ଏମାନେ ଏଇ ଛୁଆ ଗୁଡାକ ବହୁତ ଜୋରରେ ବୁଲଉଛନ୍ତି।
ତାପରେ ହଁ ସିଏ ବୁଲେଇଦେବେ ନା ସେତେବେଳେ ମଜା ଲାଗୁଥିବ। ଦେ ଜୋରରେ ଜୋରରେ ବୁଲଉଛନ୍ତି ତ ଦେ ବାହି ବାହି ଦେ ସେ ତାଙ୍କୁ ମଜା ଲା ଆଉ ଟିକେ ହାତ ଟା ଯଦି ଟିକେ ଏଇ ତରତର ରେ ଧର ତତେ ଡର ଲାଗୁଥିବ ଏଣେ ହାତଟା ଚାପିକୀଧର୍ଥିବୁ।
ନାଇଁ ନାଇଁ ପୁଅ ପିଲା ବା ପୁଅ ପିଲାମାନେ କଣ କରିବେ ଦୋଳି ଠେଲିବେ ଆଉ ଦୋଳି ବୁଲେଇବେ।
ଯେ ନା ସେ ହ ହଁ ଆଉ ସେମାନେ ଆଉ କଣ କରିବେ କି ଯିଏ ଆସିବ ଖେଳିବା ପାଇଁ ତାଙ୍କୁ ଖାଲି ବସେଇବେ ଖେଳେଇବେ। ସରିଲା ଆଉ କଣ କରିବେ ସେମାନେ ଆଉ ସିଏ ତ ଆଉ ପୁଅ ପିଲା ମାନଙ୍କ ପାଇଁ କଣ ରଜ କି, ପୁଅ ପୁଅ ପିଲା ମାନେ କୋଉଠି ଙ୍କା ଭା ଦୋଳି ଖେଳନ୍ତି ଆଉ କୋଉଟି
ସେମାନେ ଦୋଳିରେ ତ ବସି ଥିବେ ଭାଇ ଉଠିଲ ଟିକେ ଆମେ ବସିବୁ। ତାଙ୍କୁ ଜବର ଉଠେଇକି ସେଇଠି ବସିବୁ।
ହଁ।
ଦୋ ରଜ ହଉଛି ଝିଅ ମାନଙ୍କର।
ହଁ ର ସେମାନେ ଖାଲି ଏଇ ଯୋଉ ବେଶୀ କଣ ଯୋଉ ସେଇ ଯୋଉରା ଦୋଳିିରେ ଯୋଉରା ଦରକାର ପୁଅ ପିଲାଙ୍କର ସେମାନେ ଖାଲି ସେଇ ଦୋଳି ପାଖରେ ଥିବେ ଯିଏ ବସିଲା ତାକୁ ବାହିଲେ ତମେ ଖେଳ ମଜା ନିଅ।
ହଁ ଆଉ କିଛି ଅଲଗା ବି ତାଙ୍କର ତାଙ୍କର ଚାଲିଥିବ।
ହଁ ଆଉ ତାପରେ ଯୋଉ ଝିଅ ମାନ ଙ୍କୁ ଧର ଲାଇନ ମାରିବାକୁ ଥିବ ଯଦି ସିଏ ଆଇଲା ଦୋଳି ପାଖକୁ ଆଉ ବଢିଆ ତ ସୁବିଧା ହେଇଯିବ ଖେଳ ଡୋଣ୍ଟୱର୍ରୀ। ତମେ ଯେତେ ଖେଳିବ ଆମେ ତମକୁ ବାହିଦବୁ। ମନ ଇଚ୍ଛା ଆଉ କାହିଁକି ତାକୁ ଓହ୍ଲେଇବାକୁ ପଡିବ କି?
ହଉ ରଖୁଛି?
ହଉ ଆଉ।